ତ
ହ୍ୟାଲୋ
ହୁଁ କହ କଣ କରୁଛ-
ଉଁ କିଛି ନା ଏଇଠି ଆମ ଝିିକା ବସି ପଢୁଥିଲେ ମୁଁ ଏଠି ବସିଛି।
ଓହୋ
ତମେ ଆଜ୍ଞା-
ନେଟୱର୍କ ନହିଁ କି-
ନେଟ ହଁ ଅଛି ତ ଏଧ ବଳେ ବେଳେ ଅପଡାଉନ ହଉଛି ଆଉ
ହଁ ମୁଁ ଏମିତି ବସିଥିଲି ଆଉ-
ଓ ହୋ ଆଛା ଆମ ପଟ ସେଇଠି- ଜଙ୍ଗଲ ଫଙ୍ଗଲ ଟେ ମାନେ ଗଛ ପଛରା ବେଶୀ ତ ସେଇ- ସେଥିପାଇଁ ଟିକେ- ହଁ ତାପରେ- କାଲି ବି ବର୍ଷା ହେଇଛି ତ ସେଥିପାଇ ଟିକେ ନେଟୱାର୍କ ବେଳେବଳେ ଅପ ଡାଉନ ଲକଡାଉନ ରେ ତ
ପ୍ରାକୃତିକ ଜାଗାରେ ରହୁଛ ତମେ ଆଉ
ହଁ। ଏଇପଟକୁ ସିନା ଆମ ଆଡ଼େ ଆସିଲେ ତାପରେ ଦେଖନ୍ତ ।
ହୁଁ ହୁଁ ଯିବାର ତ ପ୍ଲାାନ ଅଛି କେବେ ଯାଇ ହି ହଉନି।
ହଁ ଫାଙ୍କା ହେଲେ ସମସ୍ତେ ଆସିବ ସମ କାମ କ ଇଏ ହେଲେ ଆସିବ ଆଉ।
ଆଁ ସବୁ ଭଲ।
ହଁ ହଁ ସବୁ ଭଲ ତମର?
ଉଁ ଚାଲିଚି ସେମିତି ଠିକ ଠାକ ଆଉ। ଉଁ
କଣ ମୁଁ ଗୋଟେ ଦେଖଥିଲି। ଏଇ ଏବେ ବୋଧେ ରିସେଣ୍ଟ ନା କଣ କିଛି ଦିନ ତଳେ କଣ ନିୟୁ ଗାଡ଼ି ବୋଧେ ଆଣିଲା ନା କଣ?
ହଁ ହଁ ହଁ ଯୋଉ ଫଟ ଫଟୋ ଛାଡ଼ିଥିଲି ହଁ। ହୁଁ ଆଣିଲି ଆଉ ଏଇ ତେରେ ବି ଘରେ ଗାଡ଼ିର ବହୁତ ଇସୁ ହଉଥିଲା ନା। ସ୍କୁଟି ଗୋଟେ ଥିଲା ସେଇଥିରେ ମୁଁ ବି ଯେତେବେଳେ ଯାଏ କାମକୁ ତ ମୁଁ ସେଇଟା ନେଇଯାଏ। ତ କିନ୍ତୁ ଘରେ ବାପା ବୋଉ ଭାଉଜ ସବୁ ରହୁଚନ୍ତି ନା। ତ ତାଙ୍କୁ ନିହାତି ଗୋଟେ ଗାଡ଼ି ଦର ତାର ଭାଇ ବି ତା କାମକୁ ଯାଉଚି ତାକୁ ବି ତ ଦରକାର ଯାହା ହେଲେ ବି।
ହୁଁ ହୁଁ ହୁଁ।
ତ ଆଗରୁ ଥିଲା ଗୋଟେ ବାଇ ଚଲଉଥିଲା ଉଁ ସେଟା ତ ସିଏ ମାନେ ଜଣଙ୍କ ପାଖରୁ ଆଣି ଥିଲା ଏମିତି ତାଙ୍କର ଏକ୍ସଟ୍ରା ଗାଡ଼ି ଥିଲା ବୋଲି ତାଙ୍କ ଗାଡ଼ି ଚୋରି ହେଇଗଲା।
ଓହୋ ଆଉ ତାହେଲେ ତ ଯିବା ପାଇଁ ଯିବା ଆସିବା ପାଇଁ ଅସୁବିଧା ହଉଥିବ ଆଉ।
ହୁଁ ହୁଁ ସେଥିପାଇଁ ନେଇ ଆସିଲୁ ଆଉ।
ହଁ ଯାହା ହଁ ମୁଁ ଫଟୋ ଦେଖିଥିଲି। ବା କଣ ମାନେ ଇ ଏମ ଆଇରେ ତ?
ହଁ ଇ ଏମ ଆଇ ରେ ହିଁ କ୍ୟାସରେ କୋଉ ଆଣି ହବ ଏତେ ଟଙ୍କା ଦେଇକି।
ଆ ହଁ ମୁଁ ମାନେ ମୁଁ କହୁଥିଲି କଣ କେବେ ଆରେ ମୋର ଗୋଟେ କୃଟି ଟା ଆଣିବାର ଅଛି ସେଇ ଇ ଏମ ଆଇ ରେ ଆଉ ଥୋଡି ନା ଏମିତ ତ ପଇସା ଦେଇକି ଡାଇରେକ୍ଟ। ଏଟା ଆଉ ଏତେ କ୍ୟାସ ଦେଇକି ଆଣି ହବନି।
ସ୍କୁଟି ଆଣିବାର ପ୍ଲାନ୍ ଅଛି।
ହଁ ତ ମୁଁ ସେଇଆ ଦେଖିଲି ମୁଁ ଭାବୁଥିଲି। ପ ପଚାରିଥାନ୍ତି କଣ କେମିତି କ୍ୟାସ୍ ନା ଉଁ ଇ ଏମା ଇ? କଣ? କଣ କେମିତି ପଡିଲା। କଣ ନାଇଁ କଣ ଡାଉନପେମେଣ୍ଟ ଫେମେଣ୍ଟ ନେଲେ ନା କଣ?
ହଁ ଆମେ ଆକ୍ଚୁଆଲି ପ୍ଲାନ୍ ରେ ଥିଲୁ କି ପାଖାପାଖି ସେଇ ପଚାଶ ହଜାର ଭଳିଆ ଡାଉନ ପେମେଣ୍ଟ ଦବୁ ବୋଲି। କେତେ? ଯେତେବେଳେ ସେଟା ଯାଇକି ଦେଖିଲି। ଆ ତ ଏଠି ପାଖାପାଖି ସିଏ ଦେଖିଲେ। କି ସେ ମିନୀୟମ୍ ଷ୍ଟାର୍ଟିଂ ତ ଅସି ଭଳିଆ ପେମେଣ୍ଟ କରିବା କୁ ପଡିବ ଫୁଣି ହଁ ଆମେ ନେଇକି ଯିବୁ ପଚାଶ ତ ତିରିଶ ହଜାର ଏଷ୍ଟ୍ରା ହେଇଗଲା। ତ କଣ କଲୁ ନା ସେଟାକୁ ଟିକେ ଆରେଞ୍ଜ କଲୁ ଆରେଞ୍ଜ କରି। ବି ଅସି ଭଳିଆ ପେମେଣ୍ଟ କଲୁ ସେ ମାନେ ଅଲଗା ପ୍ରକାର ପୁରା ଇସୁ ହେଲା ସେ। ତାଙ୍କ ସହିତ ଆମ କ କର୍ଥା ବାର୍ତ୍ତା ହେଲୁ। ସେ କହିଲେ ଅସି ହାଜର ଡାଉନ୍ ପେମେଣ୍ଟ ଦେବାକୁ ପଡିବ। ଆଉ ଏମତି ଇଏମଆଇ ଏମତି ଏମତି ରହିବ। ଯିବ ମାସକୁ ତମର ପାଖାପଖି ଛଅ ହଜାର ସାଢ଼େ ଛ ହଜାର ଭିତରେ ରହିବ ଇଏମ୍ଆଇ।
ହୁଁ ମାନେ ଅଶି ହଜାର ଟଙ୍କାର ଡାଉନ ପେମେଣ୍ଟ ଦେଇ ସାରିଲା ପରେ ବି
ଡାଉନ ପେମେଣ୍ଟ ଦେଇ ସାରିଲା ପରେ ବି ତମର ପାଖାପାଖି ଛଅ ସାଢ଼େ ଛଅ ତିନି ବର୍ଷ ଚାରି ବର୍ଷ ବାଲା କିଏ କରିବ ଯାହା ସେ ଦି ବର୍ଷ ଯେତେ ଜଲଦି ସରିଯିବ।
ହଁ ଯେ ଆକ୍ଚୁଆଲି ଆର ରେଟ କେତେ ନେ ପ୍ରାଇସ୍ କେତେ ରହୁଛି କି ଟୋଟାଲ ମାନେ ପୁରା କମ୍ପଲିଟ
ଯଦି ଯିବା ତାହେଲେ ପାଖାପାଖି ତମର ସେଇ ପଳେଇଆସୁଛି ସେଇ ଦୁଇ ତିରିଶ ପଇଁତିରିଶ ଭିତରେ ମେବି ଆଉ ମୁଁ ତ ଏତେ ଆଉ ଡିଟେଲ ବୁଝିନି
ଦୁଇ ତିରିଶ ପଇଁତିରିଶ ଭିତର ମାନେ ବୁଝିପାରିଲନି
ଦି ଲକ୍ଷ ତିରିଶ ପଇଁତିରିଶ ଭିତରେ
ମ ଭାବୁଚି ଲକ୍ଷେ ସେମିତି ହେଲେ ତ ଅଶି ହଜାର ଦେଲେ ତ ଆଉ କେତେ ରହିଲା ଏତେ ଛଅ ହଜାର କଣ ମୁଁ ସେଇ କଥା କଥାଉଚି
ହଁ ଆ ତ ସେଇଠୁ କଣ ହେଲା ନା ତାପରେ ଆମେ ଏମିତି କଥାବାର୍ତ୍ତା ହେଲୁ। ଆଉ ତମକୁ ଡାଉନ୍ ପେମେଣ୍ଟ୍ ଅସି ହଜାର ଦେବାକୁ ପଡ଼ିବ ଆଉ ଇ ଏମ୍ ଆଇ ରହିଲା ଏତିକ୍ ହଁ
ହୁଁ
ହେଇକି ତମର ଟୋଟାଲ୍ ଏତିକି ଆସିବ ଆମ ଫାଇନାଲ୍ ହେଇଗଲା ହଉ ଠିକ ଅଛି ଯଦି ଫାଇନାଲ୍ ହେଇଗଲା ତାପରେ ପେମେଣ୍ଟ୍ କରିଦେଲୁ ପେମେଣ୍ଟ୍ କରିସାରିଲା ପରେ ତାପରେ କଣ କଲୁ ନା ଇ ଏମ୍ ଆଇ ପାଇଁ ସେ ଯେଉଁ ପ୍ରୋସେସ୍ ଯେତିକି ଯାହା ସବୁ ଥିଲା ସବୁ କମ୍ପ୍ଲିଟ୍ କରିଦେଲୁ ଆମେ କହିଲୁ ଠିକ ଅଛି ଏଥର ଗାଡ଼ି ବାହାରକୁ ବାହାର କର
ହଁ
କଲର ତ ଆଗରୁ ଚୁସ୍ କରିଥିଲୁ ଫାଇନାଲ କରିକ ପାଞ୍ଚ ହଜାର ଟଙ୍କା ଏକ୍ସଟ୍ରା ପେମେଣ୍ଟ୍ ଆଡଭାନ୍ସ ବୁକିଂ କରିଥିଲୁ ତ ତାପରେ କଣ ହେଲା ନା ସେ ଯେ ସେତେବେଳେ ଗାଡ଼ି ବାହାର କଲେ ଗାଡ଼ି ବାହାର କରିସାରିଲାପରେ ଠିକ୍ଅଛି ଆମେ କହିଲୁ ଏଥର ଆଉ କଣ ରହିଲା ତ ଦିଅ ଆଉ କଣ ସେ କଲେ ସାରା ସେ ସୋରି ଦେଖିଦିଅନ୍ତୁ ଆପଣ କଣ କଣ ଲଗେଇବେ ତ ସେଠୁ କଣ ହେଲା ନା ଆମେ କହିଲୁ ହଉ ଠିକ ଅଛି ଦେଖାନ୍ତୁ ତ ସିଏ ଏମିତି ଯୋଉ ଦେଖେଇଲେ ଗାଡ଼ି ର ଯୋଉ ସବୁ ଥାଏ ସବୁ ଲେଗ୍ ଗାର୍ଡ଼ ଥାଏ। ଲେଡ଼ିଜ୍ ଫୁଟ୍ ରେଷ୍ଟ ଥାଏ। ଅନ୍ ସିଟ୍ କଭର। ଅ ଯଦି ଇନଡ଼ି ସେଟାରେ କିଛି ଡିଜାଇନ୍ ଗଲା ଲଗେଇବା ଚାହିଁବ ତାହେଲେ ସେଇଟା। ତ ସେଉଗୁଡ଼ା ସବୁ ଯଉଁ ଯାହାବି ଥିଲା ସେ ଆମେ କହ ଦେଖିଲୁ ଯଦି- ସେତେବେଳେ ପାଖାପାଖି ମାନେ ଡବଲ ତ୍ରିଫଲ ରେଟ ଥିଲା।
ହୁଁ ଆଛା ହୁଁ
ତ ଆମେ ଯେତେବେଳେ ଦେ ହେଲେ ଆମେ କହିଲୁ ନା ନା ଗୋଟେ କର ଆମକୁ ଦରକାର ନାହିଁ ଆମେ ବାହାରୁ ଆଣି ଲଗେଇଦବୁ ଆମକୁ କୁଆଡେ ଯାଇଚ? ନା ଆପଣଙ୍କୁ ଗାଡି ଦେଇ ହବନି। ଆ ଦେଇହବନି କାହିଁକି ଦେଇହବନି? ସବୁ ଜିନିଷ ତ ସରିଲାଣି ନା ହେଲେ ସାର ଆମର ଆକଚୁଆଲି ରୁଲ ଅଛି ମିନିମମ ଟଙ୍କା ବା ର ହଜାରରେ ଆପଣ ଆଶୋଶୋଇଜ୍ ଲଗେଇବେ ତାପରେ ଯା ଆମେ ଆପଣଙ୍କୁ ଗାଡି ଦବୁ ନହେଲେ ଦେଇ କରିବୁ ନାହିଁ
ଏମିତି ତ କିଛି ରୁଲ ଆଗରୁ ତ ମାନେ ପୁଣି କହିବା କଥା କି ନାଇଁ କି ତମୁକୁ ତ କହିଥିବେ ନା ଗାଡି ତଳେ ନବା ପାଇଁ।
ତ ପଚାରିଲୁ କି ସା ଭାଇ କେତେ ଡାଉନ୍ ପେମେଣ୍ଟ ଦବାକୁ ଦବାକୁ ପଡ଼ିବ ନା ଏତିକି ଦବାକୁ ପଡିବ ଇଏମଆଇ କେତେ ରହିଲା ନା ଏତିକି ରହିଲା।
ହଁ ତ ଯେଦି ତମର ସେମିତି କିଛି ଅଛି ରୁଲ ତ କ କମ୍ପିଳିଟଲି କହି ନା କି ହଁ ଆମର ଏଇଆ ଏଇଆ
ହଁ ହଁ ହଁ ତ ଟୋଟାଲି ଉପରେ ସବୁ କିଛି ଆଡ଼ କରିକି କହିବ ନା, ହଁ ଠିକ ଅଛି ତୁମର ଯଦି ହଁ ତମର ଯଦି ସେମିତି କଣ ଗୋଟେ ଚାର୍ଜେସ୍ ଫାର୍ଜେସ୍ ଲାଗିବାର ଥିବ କି ହଁ ଟଙ୍କା ହଜାର ହେଇଥିବ ପନ୍ଦରଶହ ହେଇଥିବ ଠିକ୍ ଅଛି ମୁଁ ଗୋଟେ କଣ କରିବି ନା ଏତେ ଟଙ୍କା ତ ଦେଲିଣି ହଜାରେ ପନ୍ଦରଶ ଯାଉ ଅ ପଚାଶ ହଜାର ଜଣେ ନେଇକି ହଁ ପଚାଶ ହଜାର ଜଣେ ନେଇକି ଯାଇଚି ଡାଉନ ପେମେଣ୍ଟ ଦବା ପାଇଁ ତମେ ଅଶୀ ହଜାର କହିଲେ ସେ ଆଉ ତିରିଶ ହଜାର ଆରେଞ୍ଜ କଲା ତାପରେ ଫୁଣି କହିବ ବାର ହଜାର କଣ ତୁମେ ଆସୋସୋରିଜ ଲଗାଅ ଥୋଡ଼ି ନା ପଶିବଲ୍ ଆକଚ୍ୟୁଲି ଯାହା ବି ହଉ ପଇସା ଥିଲା ବୋଲି ଗୋଟେ ଇଏ
କଣ ବାହାଘର ଲଗେଇଲ
ବାଧ୍ୟ କଣ ହିଁ କରିବ
କଣ ବାର ହଜାର ଟଙ୍କା ସତରେ ମାନେ ଲଗେଇବାକୁ କଣ ବାଧ୍ୟ
ହଁ ଲଗେଇବା ପାଇଁ ବାଧ୍ୟ ପରା ମାନେ ଏଇଟା କେବଳ ହଉଚି ବୁଲେଟ ର ରୁଲ। ନା କିି ଅଦର କୌଣସି ଜିନିଷ। ହୁଁ ତାଙ୍କ ରୁଲ ଅଛି।ସେ ନିଜେ ଆଣିକି ଦେଖେଇଲେ ବି ସେ ଯୋଉ ରୁଲ ଇଏଟା।
ତ ସେଇଟା କମ୍ପ୍ଲିଟଲି ଆଗରୁ କହିବା ହିଁ କ
ହୁଁ ଆଗରୁ କହିବା କଥା ଆକ୍ଚ୍ୟୁଲି ସେଇଟା ହିଁ ତାଙ୍କର ଭୁଲ ଥିଲା। ଆକ୍ଚ୍ୟୁଲି ସେ ଯୋଉ ଆମେ ଯୋଉଥିରେ ସବ ଦେଖିନ ଗାଡି କିଣିବା ପୂର୍ବରୁ ପାଖାପାଖି ତିରିଶଟା ଭଳିଆ ସେ ସାଇନ ନେବେ ହେଲା କି ହଁ ଦେଖିଥିବ କୋଉ ଭିଡିଓ ଫିଡିଓରେ କି କଣ ତେ କୋହୁଚି
ମାନେ ସିଗ୍ନେଚର ମାରିବା ଦେଖିଚି। ଏମିତି ତିରିଶଟା ଏ ହେ
ହଁ ତ ଭିଡିରେ ଥୋଡି ନା କିଏ ଦେଖ କି ତିରିଶଟା ଭଳିଆ ମାରିବ ବୋଲି ତିରିଶ ଟା ନହେଲେ ମିନିଅମ୍ କୋଡିଏ ପଚିଶ ତା ଯା ହାେଲେ ମାରିବାକୁ ପଡିବ। ତ ସେଇଥିରେ ହିଁ ଆମକୁ ସେ ଦେଖ ଖା ଆମେ ଯୋଉଠି ସାଇନ୍ ମାରିଚୁ। ସେ ଦେଖେଇଲେ କହିଲେ ସାର୍ ଦେଖନ୍ତୁ ଏଇଠା ଆପଣ ସାଇନ୍ ମାରୁଚନ୍ତି ପାଞ୍ଚ ନମ୍ବର ଲାଇନ୍ ଟା ପରା ଏମିତି ମନେ କଲୁ ପାଞ୍ଚ ନମ୍ବର ଲାଇନଟା ମତେ କହିଲେ ଏଇ ପାଞ୍ଚ ନମ୍ବର ଲାଇନ୍ ଟା ପଢନ୍ତୁ। ସେତେ ଲେଖା ହେଇଥିଲା ମିନିମମ୍ ତମକୁ ବାର ହଜାର ଟଙ୍କାରେ ଆସେଶୋରିଜ୍ ଲଗେଇବା ପାଇଁ ପଡିବ। ସେଥିପାଇଁ
ହୁଁ ହୁଁ ହୁଁ ହୁଁ
ତ ପୁଣି ଲଗେଇଲୁ ଲଗେଇଲା ପରେ ମୁଁ କଇଲି ଏବେ ଏଥର ଗାଡି ଦିଅ।
ହୁଁ
ଗାଡି ଯେତେବେଳେ ବାହାର କଲେ ଆମେ ଯେମିତି ତ ଯାହାବି ହେଲେ ଟିକେ ଦେଖିବୁ ନା ଗାଡି ଆଗ ପଛ ଟିକେ ଭଲ ଅଛି କି ନାହିଁ କି କଣ ଏମିତି ତ ଦେଖିଲୁ ଯେମିତି ସେ ଯୋଉ ସାଇଲେନ୍ସର ଅଛି ସାଇଲେନ୍ସର ଉପରେ ବି ଗୋଟେ କଭର ଥାଏ
ହୁଁ କେଜାଣି ମୁଁ ଜାନି ହଁ।
ଟି ହୁ କିମ୍ୱା ବାଇକ୍ ହଉ ଆମର ସାଇଲେନ୍ସର ଥାଏ। ସାଇଲେନ୍ସର ଉପରେ ଆଉ ଗୋଟେ କଭର ଟାଇପର ଏମତି ଗୋଟେ ପଡିନଥାଏ ସ୍କ୍ରୃ ଦିଟା ମରା ହେଇକି।
କହଣି ହଁ ହଁ ହଁ ଆଜ୍ ବ୍ଲାକ କଲର ଗୋ
ବାସ୍ ବାସ୍ ବାସ୍ ଉଁ ହୁଁ ସେଇଟା ହଉଛି ବୁଲେଟ୍। ର ଲୁହା ଟା
ହଁ।
ତ ସେଇଟା କୋଉଠି ଗୋଟେ ବାଡ଼େଇ ହେଇକି ବେଣ୍ଡ ହେଇଯାଇଛି। ଆ ମୁଁ କହିଲି ଭାଇ ଇଏ ଫୁଣି କଣ? ନା ସାର୍ ଏଇଟା ବୋଧେ କୋଉଠି ଟିକେ ବାଜି ସ୍କାର୍ଚ ହେଇଯାଇଛି ଟିକେ ଏଡଜଷ୍ଟ କରି ଭାଇ ତୁମେ ପେମେଣ୍ଟ୍ ରଖିଲା ବେଳେ ପୁରା ବାଗେଇକି ନେଲ କିଛି ଆଡଜଷ୍ଟ ନାହିଁ ଇଏ ନାହିଁ ଆମେ କାହିଁକ ଏଥିରେ ପୁଣି ଆଡ଼ଜଷ୍ଟ କରିବୁ।
ହଁ କାନ୍ତୁ ଆମେ ତ ନୂଆ ହିଁ ନଉଛୁ ତ ଆଡଜଷ୍ଟ କରିଆର କଥା ହିଁ ଏଠି ଉଠୁନି।
ଆମେ କହିଲୁ ଆମକୁ ଗୋଟେ କାମ କର ଏଇଟା ରଖିିଦିଅ କିଛି ଇସୁ ନାହିଁ ଏଟା ରଖ୍ ରଖିଦିଅ। ଆରେ ଆରେ ସେଇଟା ଲଗେଇଚ ନା ସେଇଟା ଆଉ ଥରେ ତ ଖୋଲିହେବ। ତୁମେ ଖୋଲି ଦେଇକି ଆମକୁ ସେଇ ସେମ୍ କଲର୍ ଆଉ ଗୋଟେ ଗାଡ଼ିରେ ଲଗେଇକି ଦେଇଦିଅ । ନା ସେଇଟା ସିଙ୍ଗଲ କଲର୍ ଅଛି ଆଉ କଲର୍ ନାହିଁ ଆପଣଙ୍କୁ ଫୁଣି ଦି ମାସ ଅପେକ୍ଷା କରିବାକୁ ପଡ଼ିବ ଏଇ କଲର୍ ପାଇଁ ।
ଇଏ ଖାଲି ତାଙ୍କ ଇଏ ଟା ପାଇଁ
ସେଠି ପୁରା ମାନେ ଅଲଗା ପ୍ରକାର ମାନେ ପୁରା ସେତେବେଳେ ସିଚୁଏସନ ହେଇଗଲାଣି କଣ କରିବୁ କଣ କରିବୁ ପୁରା ବାଡ଼େଇବାର ଥିଲା ପୁରା ସେତେବେଳେ ତାଙ୍କୁ । ଏମତି ତ ତାପରେ ସେ କଣ କଲେ ନା ସେ କହିଲେ ସାର୍ ଗୋଟେ କାମ କରନ୍ତୁ ଫାଷ୍ଟ ସର୍ଭିସିଂ ଯେତେବେଳେ ଆସିବ ଯେତେବେଳେ ଆମେ ଲେଖିକି ଦଉଛୁ ଏଟା ଆମର ଚେଞ୍ଜ କରିଦବୁ କହିଲି ଠିକ୍ ଅଛି ଲେଖିକି ଦେଲେ ଏବେ ପୁଣି ଚେଞ୍ଜ ହବ ବୋଲି କହିଛନ୍ତି ତ ଆଉ ଦେଖିବା କଣ ହେଉଛି ମେଁ ବି ଚେଞ୍ଜ କରିଦେବେ।
ଯେହେତୁ ସେ ଲେଖିକି ଦେଇଛନ୍ତି ସେ ଚେଞ୍ଜ କରିବାକୁ ବାଧ୍ୟ ତାପରେ ପୁଣି ସେତେବେଳେ କଣ ଗାଲୁଆମି ମାରି ପାରିବେ ସେଇଟା କଣ କହିହବ।
ସେୟା ବା ଏତିକି ଜିନିଷ ଗଲା ତାପରେ
ମାନେ ଗୋଟେ ଗାଡ଼ିଟା କରିବା ପାଇଁ କେତେ ସାରା ଇସୁ
ହୁଁ ହୁଁ ତାପରେ ଫୁଣି ଆଉ ଗୋଟେ ଜିନିଷ ଆମେ ରିକୁଏଷ୍ଟ କଲୁ କହିଲୁ ଭାଇ ଏତେ ଜିନିଷ ଆଡଜଷ୍ଟ କଲୁ ଆମକୁ ନହେଲେ ଗୋଟେ କାମ କରନ୍ତୁ ଆମକୁ ଆମ ନିଜ ମନ ପସନ୍ଦର ଗୋଟେ ନମ୍ବର ପ୍ଲେଟ୍ ଦରକାର।
ହୁଁ ଆଚ୍ଛା।
ତ ସେ କହିଲେ ନା ସାର୍ ସେଇଟା ବି ହେଇପାରିବନି, ଆପଣଙ୍କୁ ଯେଉଁ ନମ୍ବର ମିଳିବ ସେ ନମ୍ବର ଲଗେଇବା ପାଇଁ ବାଧ୍ୟ- କାମ କହିଲି ସେମିତ କିଛି ବି ତ ହେଇ ନା ଯଉ ଏକ୍ସଟ୍ରା ପଇସା ଦେଇ କି ଯେମିତି ବୁକିଂ କରନ୍ତୁ। କଲା ସାର ଯଦି ନମ୍ବର ଦରକାର ତାଲେ ତ୍ରିପୁଲ ଉଁ ସିଂଗଲେ ୱାନ ଵାଲା ତ୍ରିପୁଲ ସିଂଗଲେ ମାନେ କଣ କହିଲ। ମାନେ ଯେମିତି ତ୍ରିପୁଲ ୱାନଜିରୋ, ତ୍ରିପୁଲଟୁଜିରୋ, ଏ ଯେମିତି ତ୍ରିପୁଲ ନମ୍ବର ଥାଏ ଜଉଟା। ତା ପାଇଁ ମିନିମମ୍ ହଁ କହିଲେ କହିଲେ ସେଗୁଡା ମିନିମମ ପନ୍ଦର ହଜାରରୁ ଷ୍ଟାର୍ଟ ମୁଁ କହିଲି ଭାଇ ଗାଡି ଦେଇଦିଅ ତମେ ଛାଡ ଆମକୁ ଆମେ ଟା ଉହଁ
ଖାଲି ପଇସା ଲୁଟିବାରେ ଲାଗିଚନ୍ତି।
ସେଇତ ହଉଛି କଥା ନା?
ହୁଁ
ଏତେ ମ ମାନେ ଇରିଟେଡ୍ କରିଦେଲେ ଗୋଟେ ସିଙ୍ଗିଲ ଗାଡ଼ି ପାଇଁ ଛାଡ଼ ହଉ ହୋଉ ମୁଁ
ହଁ ଠିକ ଅଛି ହଉ ମୁ ପରେ ହ-